ହଁ ସାର୍ ନମସ୍କାର।
ନମସ୍କାର, ନମସ୍କାର ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଛନ୍ତି?
ଏଇତ ବର୍ଷା ହଉଛି ବସିଛି ଆଉ।
ଆଚ୍ଛା କୋଉଠି ଘରେ ବସିଛନ୍ତି?
ଆଜ୍ଞା ବାଲକନି ରେ ବସିକି ବର୍ଷା ର ଅନୁଭବ କରୁଛି ଆଉ।
ଆଚ୍ଛା ଯାଇନାହାନ୍ତି କୁଆଡ଼େ?
ନା ଆସିଲେଣି ଆଉ ଡ୍ୟୁଟିରୁୁ।
ଆଚ୍ଛା ଆଜି ଖାଇଥିଲେ କଣ?
ଆଜି ଆମର କ୍ଲଷ୍ଟର ମିଟିଂ ଥିଲା ତେଣୁ ଖାଇଥିଲି ଭାତ, ଡାଲି, ଘାଣ୍ଟ ଖିରି, ପନିର ଆଉ ଖଟା।
ଆଚ୍ଛା ଏବେ ବର୍ଷା ହଉଛି?
ହଁ ବହୁତ ଜୋରେ। ହେଲାଣି ତିନି ଚାରି ଦିନ ହେଲାଣି କଣ୍ଟିନ୍ୟୁଆସ ବହୁତ ଜୋର ବର୍ଷା ହଉଛି ଆଜି ଏବେ ତ ବହୁତ ଜୋର ହଉଛି ଏବେ।
ହଁ ଆମର ବି ହଁ ଆମର ବି ଏପଟେ ତିନି ଚାରି ଦିନ ହେଲାଣି ହଉଥିଲା ଆଜି ବି ମର୍ଣିଙ୍ଗ ରୁ ବହୁତ ଜୋର ହଉଛି।
ହଁ ଆଜି ମର୍ଣିଂରୁ ଏବେ ପର୍ଯ୍ୟନ୍ତ ପୁରା କଣ୍ଟିନ୍ୟୁଆସ୍ ଚାଲିଛି।
ହଁ ଏବେ ତ ବହୁତ ବର୍ଷା ହଉଛି ବର୍ଷା ପାଇଁ ବି ଥଣ୍ଡା ଜର ବି ହେଇଗଲାଣି କିଛି ନଥିଲା ଆଉ ବର୍ଷା ସେୁରା ଥଣ୍ଡା ଜ୍ୱର ବି ହେଇଗଲାଣି।
ଏବେ ତ ସିଜନ ଟା ଚେଞ୍ଜ ହଉଛି ତେଣୁ ହବ ଏବେ କାରଣ ଏବେ ଟିକେ ବର୍ଷା ପଡ଼ିଲା ମାନେ ଭିଜିଲା ମାନେ ଆରାମସେ
ହଁ ଦେହ ବହୁତ ଖରାପ ରହୁଛି କିନ୍ତୁ ବର୍ଷାରେ ଏଇଟା କଣ ନା ଚାଷୀ ମାନେ ବର୍ଷା ଟିକେ ଖୋଜୁଥିଲେ ତାଙ୍କ ପାଇଁ ଗୋଟେ ପଟରେ ମାନେ ଫାଇଦା।
ହଁ ନା ଆକ୍ଚୁଆଲି ନା ନା ବର୍ଷା ତ ହବା କଥା କାରଣ ଚାଷ କାମ ଏତେ ବେଳକୁ ଅଧା ହେବା କଥା ନା କାରଣ ଆଷାଢ଼ ମାସ ସରିଲାଣି।
ହଉ ବର୍ଷା ଏଥର ହଁ ବର୍ଷା ଦିନରେ ବି ଏଥର ବର୍ଷା ନଥିଲା ଏତେ ବି ବର୍ଷା ହେଇନି
ଲୋକଙ୍କ ତ ତଳି ମଳି ବି ପକେଇ ନାହାନ୍ତି କାରଣ ବର୍ଷା ନାହିଁ ବୋଲି।
ହଁ ଆମର ବି ଚାଷୀ ଘର ନା ଆମର ବି ମାନେ ହଳ ହବ ବୋଲି ଏଇ ପାଣି ଖୋଜୁଥିଲେ ସବୁ ଏଇନା ଇଏ ହଉଛି ଇଏ ବର୍ଷା ପାଇଁ ଟିକେ ଅନେଇ ଥିଲେ ବର୍ଷା ହେଇଛି ତ କଣ ହେଇଥିବ ବିଲରେ ମୁଁ ତ ଦେଖିନି କେବେ ବିଲ।
ହଁ ହ ହଁ ବିଲ ଯାଇଛି ଚାଷ ମତେ ବହୁତ ଭଲ ଲାଗେ। ମୁଁ ତ କେବେ ଚାଷ କରିନି ବଟ୍ କିନ୍ତୁ ଯୋଉମାନେ ଚାଷ କରନ୍ତି ମତେ ତାଙ୍କ ଫାର୍ମିଂ କୁ ଯିବା ପାଇଁ ବହୁତ ଭଲ ଲାଗେ। ମାନେ ଏଇ ଯୋଉ ଯୋଉଠି ପରିବାର ଚାଷ ହେଇଥାଏ ମତେ ବେଶୀ ଭଲ ଲାଗେ।
ହଁ ତୋଳିବା ପାଇଁ ବେଶୀ ଭଲ ଲାଗେ।
ହଁ ପରିବା ଚାଷ ଯୋଉଠି ହେଇଥିବ ମତେ ଦେଖି
ହଁ ଯଦି କିଏ ପରିବା ଲଗେଇଥିବ ତା ପରିବା ବାଡ଼ି କି ଯାଇକି ସେ ପରିବା ଇଏରୁ ସବୁ ପରିବା ତୋଳିକି ଆଣିବା ପାଇଁ ବହୁତ ଖୁସି
ହଁ ହୁଁ ନିଜେ ବି ଗୋଟେ ଗଛ ଲଗେଇଥିଲେ କିଛି ଫଳ ଫଳ ହେଲେ ତଳି ଖାଇବା ପାଇଁ
ହଁ ହଁ ମୁଁ ତ ବୋହୁତ ଭଲ ପାଏ ଗଛ ବଛ ସବୁ ଲଗେଇବା ପାଇଁ ମୁଁ ବୋହୁତ ଭଲ ପାଏ।
ବୋହୁତ ଭଲ।
ଆମ ବାଡିରେ ଏଇ ଆମର ନଡିଆ ଗଛ ତ ହେଇଛି ନଡିଆ ଗଛ ତ ମୁଁ ଲଗେଇନି ବାକି ପିଜୁଳି ଗଛ ଲଗେଇଥିଲି। ପିଜୁଳି ବୋହୁତ ସାରା ହେଲାଣି। ଆହୁରି ଏମିତି ବୋହୁତ ସାରା ଫୁଲ ଗଛ ଫଳ ଗଛ ଏମିତି ସବୁ। ଲଗା ହେଇଚି ସବୁ।
ମୁଁ ତ ଆମ ଘରେ ଯେତିକି ଗଛ ଲାଗିଛି ସବୁ ଗଛ ପ୍ରାୟ ମୁଁ ହିଁ ଲଗେଇଛି ବୋଧେ।
ହଁ ମତେ ବି ଗଛ ଲଗେଇବା ପାଇଁ ବୋହୁତ ଭଲ ଲାଗେ। ଆଉ ସେ ଗଛରେ ସେଇ ଗଛରୁ ମାନେ ଫୁଲ କିମ୍ବା ଫଳ ଯଦି ହୁଏ ଆହୁରି ଭଲ ଲାଗେ।
ବେଶୀ ଖୁସି ଲାଗେ ହଁ।
ହଁ ଆଉ ଯଦି ସେ ଗଛଟି ମରିଯାଏ ବୋହୁତ ଦୁଃଖ ଲାଗେ କୌଣସି କାରଣରୁ ଯଦି ମରିଯାଏ ଭାରି କଷ୍ଟ ହୁଏ।
ହୁଁ, ଛୁଆ ଭଳିଆ ତାକୁ ଯତ୍ନ କଲା ପ ମୁଁ ତ ବେଶୀ ଫଳ ଗଛ ଲଗେଇଚି ଘରେ, ଆମ୍ବ ଗଛ ଲଗେଇଥିଲି, ଆମ୍ୱ ଆମ୍ବ ଗଛ ତ ଆମ୍ବ ହୋଉଥିଲା, ତାପରେ ସେଇଟା ଆମର ଟିକେ ଜାଗା ଦରକାର ହେଲାକୁ, ସେ ଆମ୍ବ ଗଛକୁ କଟା ହେଲା। ବାଧ୍ୟ ହେଇକି ଲିଚୁ ଗଛ ଲଗେଇଥିଲି। ଲିଚୁ ବି ହଉଥିଲା, ଆମ୍ବ ଗଛ ଲିଚୁ ଗଛ ପୁରା ପାଖରେ ପାଖରେ ଥିଲା ଦିଟା ଗଛ କାଟିବା ପାଇଁ ପଡିଲା, କାରଣ ଆମ ଜାଗା ଟିକେ ଦରକାର ହେଲା ତାକୁ ଘରକୁ ବନେଇବା ପାଇଁ।
ସେଟା ମାନେ କାଟିଥିଲେ ଚଳିବ କଣ ନା, ଆମେ ଆମର ଯୋଉଠି ଟାକୁଆଟା ପୋତିଦେଲେ ସାଙ୍ଗେ ସାଙ୍ଗେ ସେ ଆମ୍ବ ହେଇଯିବ, ଲିଚୁ ଗଛଟା ବୋହୁତ ଲେଟ ରେ ଟିକେ ମାନେ ସେଇ ଲିଚୁଟା କାଟିଥିଲା, ହଁ ସେଇଟା ଲିଚୁ କାଟିଥିଲା ବେଳେ ଆ ଆମ୍ବ ଗଛ ଅପେକ୍ଷା ଲିଚୁ କାଟିଲାବେଳେ ଦୁଃଖ ଟିକେ କଷ୍ଟ ହେଇଥିବ।
ଜାଗା ନାହିଁ ତ ବେଶି ଆମେ ଯା କିଣିକି ଜାଗା ଘର କରିଛୁ ତେଣୁ ବାଧ୍ୟ ହେଲୁ କାଟିବା ପାଇଁ ତାକୁ
ନାଇଁ ଆମର ବି କିଣିକି ନୁହେଁ କିନ୍ତୁ ଆମର ବି ଜାଗା ବେଶୀ ନାହିଁ, ଆମ ସବୁ ଯାହା ଜାଗା ଥିଲା, ଆମର ସବୁ ଘର କରିଦେଲେ ଆଉ ଘର ଇଏରେ ତାପରେ ଆଉ ଯାହା ବାଡିରେ ଅଛି କେବଳ ନଡିଆ ଗଛ, ସେଇ ଦାଣ୍ଡ ପଟରେ ଯାହା ଟିକେ ଆମର ପିଜୁଳି ଗଛ ଅଛି ଦି ତିନିଟା ନହେଲେ ନଡିଆ ଗଛ ଆଉ ବାଡିରେ ସଫେଈତା ଗଛ ଲଗେଇଚି। ଆଉ ସେ ସଫିତା ଗଛ ଏବେ ଲାଗିଛି
ସପେଟା ଗଛ ଲଗେଇବା ପାଇଁ ଗୋଟେ ବହୁତ ଇଚ୍ଛା କିନ୍ତୁ ସେପଟା ଗଛ ଲଗେଇନି କେବେ।
ହଁ ସପେତା ଗଛ ଲଗା ହେଇଛି ଯେ ସେ କିନ୍ତୁ ତାର କାହିଁକି ଗ୍ରୋଥ ହଉନି। ସେ ଏମିତି ଜାଗାରେ ଲଗା ହେଇ ଯାଇଛି ଯେ ମାନେ ତା ଉପରୁ କିଛି ପଡୁନି ହେଲା। ତ ତାର ଗ୍ରୋଥ ଟିକେ ହେଇପାରେନି, ହଁ ଖରା ଟା ପଡୁନି ନଡିଆ ଗଛରେ ଛାଇ ରହି ଯାଉଛି ଜାଗା ଅଭାବରୁ ଟିକେ ହଁ ଟିକେ ପ୍ରୋବ୍ଲେମ ରହୁଛି ଆଉ ଆଉ ବାଡିରେ ସବୁ ହେଇ ଏଇ ବର୍ଷା ବି ହେଲା ବି ସବୁ ଲଗା ଲଗା ହେଇଚି ସବୁ, ପୋଇ ଲଗା ହେଇଚି।
ପୋଇସାଗ ତ ବଢିଆ ଲାଗେ, ପୋଇ ଚିଙ୍ଗୁଡ଼ି ଦେଇ ଯୋଉ ଘାଣ୍ଟ କରନ୍ତି।
ହଁ ଏଇ ସେଇ କାଲି ବି ହେଇ ମୁଁ ପୋଇ ରଖିଥିଲି ବି ଲଗେଇ ଦେଇଚି। ଗେଣ୍ଡୁ ଗଛ ଲଗା ହେଇଚି, ବାଇଗଣ ଗଛ ଲଗା ହେଇଚି। ଆମର ପାଣି କଖାରୁ ଗଛ ଲଗା ହେଇଚି, ଲାଉ ଗଛ ଲାଉ ମଞ୍ଜି ପଡିଚି। ଆଉ ଶିମ ମଞ୍ଜି ବି ପୋତା ହେଇଚି, ଆଉ କଣ ଛନ୍? ଛଞ୍ଚିଣା ଏମିତି ସବୁ ଲଗା ହେଇଚି ଆଉ
ହୁଁ ହୁଁ।
କାକୁଡି ଜହ୍ନି ସବୁ ଲଗା ହଉଚି ଏବେ। ଆଉ ଏଇତ ବର୍ଷା ତ ଛାଡୁନି ଜମା, ବର୍ଷାରେ ତ ଦେହ ପା ଖରାପ ହେଇଗଲାଣି। ଆଉ ଘରେ ରହିବେ ସନ୍ଧ୍ୟା ବେଳେ ନା କୁଆଡେ ଯିବେ ବାହାରକୁ ଖାଇବା ପିଇବା ପାଇଁ?
ନାଇଁ ଘରେ ତ ରହୁନି ଏଠି ଜବ ପାଇଁ ଜବ୍ ଜାଗାରେ ରହୁଛି।
ହଁ ସେଇ ଯୋଉଠି ମାନେ ଜବ୍ ଜାଗାରେ ଅଛନ୍ତି। ସେଠି ମାନେ ରୁମ୍ ରେ। ଅଛନ୍ତି ନା ଯିବେ ବାହାରକୁ ମାର୍କେଟ ଖାଇବା ପାଇଁ?
ରୁମ୍ ରେ ହିଁ ଅଛୁ।
ନା ଆଛା ଆପଣଙ୍କୁ ଇଭିନିରେ ଫାଷ୍ଟ ଫୁଡ ଭଲ ଲାଗେନି ଖାଇବାକୁ? ଆଛା ମତେ ବହୁତ ଭଲ ଲାଗେ। ଫାଷ୍ଟ ଖାଲି ବର୍ଷା
ନାଇଁ ଫାଷ୍ଟଫୁଡ ମୁଁ ହେଇଗଲାଣି ଦି ବର୍ଷ ପାଖାପାଖି ହେଲାଣି ମୁଁ ଫାଷ୍ଟଫୁଡ ପୁରା ଛାଡି ଦେଇଛି। ଟୋଟଲି ଖାଇନି ଫାଷ୍ଟ ଫୁଡ ମାନେ ଖାଇ କେବେବି ଯଦି ମାନେ ମର ଏବେ ତ ମନେ ପଡୁଛି ବୋଧେ ତିନି ମାସ ତଳେ ବୋଧେ କେବେ ରୋଲ ଖାଇଥିଲ ବୋଧେ।
ଆଛା ନାଇଁ ମୋର ଫାଷ୍ଟଫୁଡ ବହୁତ ପସନ୍ଦ କିନ୍ତୁ ମୋ ଦେହରେ ଟିକେ ଦେହ ପା ଖରାପ ରୁହେ। କିନ୍ତୁ ମୁଁ ଲୁଚେଇ ଲାଚେଇ ଖାଇଦିଏ। କିନ୍ତୁ ମୋତେ ଘରେ ମନା କରନ୍ତି ଫାଷ୍ଟଫୁଡ୍ ଖାଆ ନା। ଦେହରେ ଯାଉ
ଚପ ସିଙ୍ଗଡା ତେଲ ଭାଜି କିମ୍ବା ଗୁପଚୁପ ମୋତେ ଏ ତିନିଟା ପସନ୍ଦ ନାହିଁ।
ଏହେ ଆମର ସବୁ ଏଇ ସବୁ ପସନ୍ଦ। ଆମର ଗୁପଚୁପ, ଚିକେନ ପ
ପକଡା ଫକଡା ଖାଇବା ପାଇଁ ଟିକେ ଭଲ ଲାଗେ। କିନ୍ତୁ ମତେ ଗୁପ୍ ଚୁପ୍ ଖାଏ ଯେ କିନ୍ତୁ କେବେ ମାନେ ଇଛା ଯଦି ଅଛି।
ଗୁପ୍ ଚୁପ୍ ଗୁପ୍ ଚୁପ୍ ଗୋଟେ ଜିନିଷ ତ ସେଟା ଆମର ଝିଅ ମାନଙ୍କର ହଉଛି ଗୋଟେ ତା ପ୍ରତି ଦୁର୍ବଳତା ଗୁପ୍ ଚୁପ୍ ଯୋଉଠି ଦେଖିଥିବେ ହଁ। ଗୁପ୍ ଚୁପ୍ ଯୋଉଠି ଦେଖିବେ ସେଠି ମାନେ ଗୁପ୍ ଚୁପ୍ ପାଇଁ ଲାଇନ ତ ଲାଗେ। ଥିବା ଝିଅ କଣ ସ୍ତ୍ରୀ ଲୋକ କଣ ଛୋଟ ଛୁଆ ତକ ସମସ୍ତଙ୍କୁ ଆଜିକାଲି ମୁଁ ମାର୍କେଟ ଗଲେ ମୁଁ ଦେଖିପାରିବି ସେ ପୁଅ ପିଲାଙ୍କର ଲାଇନ ଲାଗୁଛି ଗୁପ୍ ଚୁପ୍ ପାଖରେ।
ହଁ ଖାଉଛନ୍ତି ପିଅ ପିଲା ବି କିନ୍ତୁ ମତେ ଭଲ ଲାଗେନି ଗୁପ୍ ଚୁପ୍ କାଇଁ।
ଅବେକା ଦୁନିଆରେ ଯୋଉ ଜିନିଷ ପୁଅ ପିଲା ମାନେ ଭଲ ପାଆନ୍ତି ଖାଇବା ପିଇବାକୁ ସେ ଜିନିଷ ଝିଅ ମାନେ ଖାଇଦଉଛନ୍ତି। ଆଉ ଯୋଉ ଜିନଷ ଝିଅ ମାନେ ତାର ଏଇ ଗୁପ୍ ଚୁପ୍ ହଁ ପୁଅ ମାନେ। ଏଇଟା କିନ୍ତୁ ସତରେ ହଉଛି ଆଜି କାଲିକା ବହୁତ ଏମିତି ହିଁ ଚାଲିଛି।
ଫ୍ୟାସନ୍ ଦେଖୁନାହାନ୍ତି ଯେତିକି ଆମର ଷ୍ଟାଇଲ ଯେଉଁ ସେ ଡ୍ରେସ୍ ଫ୍ରେସ୍ କଷ୍ଟ୍ୟୁମ୍ ସେଗୁଡ଼ା ବି ଯୋଉଟା ପୁଅ ପିଲା ପିନ୍ଧୁନାହାନ୍ତି ସେଇଟେ ଝିଅ ପିଲା ପିନ୍ଧୁଛନ୍ତି।
ହଁ ଏବେ ଯେମିତି ସବୁ ସେମିତି ହିଁ ଚାଲିଲାଣି ଆଉ ବାକି ଏହା ସବୁ ଆଉ ଆପଣଙ୍କୁ ରଥଯାତ୍ରା ଦେଖିବାକୁ ଭଲ ଲାଗେ?
ହଁ ରଥଯାତ୍ରା ତ ବହୁତ ପସନ୍ଦ।
ଆଚ୍ଛା ଯାଆନ୍ତି ରଥଯାତ୍ରା ଦେଖିବା ପାଇଁ ପୁରୀକୁ। ମାନେ ପୁରୀକୁ ରଥଯାତ୍ରା ଦେଖିବା ପାଇଁ ଯାଆନ୍ତି?
ନାଇଁ ପୁରୀ ରଥଯାତ୍ରା ଏ ତ ଯାଇ ହବନି ଏବେ କାରଣ ମତେ ଛୁଟି ନାହିଁ। ସ୍କୁଲ କାରଣ। ଦେଖିବା କଣ ହଉଛି ଆଉ ପୁରୀ ଯିବିନି ପ୍ରାୟ। କାରଣ ଏବେ ଯାଇଥିଲି ରିସେଣ୍ଟଲି ଯାଇଥିଲି ଏବେ ନିଉଲି ମ୍ୟାରେଜ କରିଛି ତ ନେଇକି ସ୍ତ୍ରୀକୁ ଯାଇଥିଲି।
ଆଚ୍ଛା ବୁଲିିବାଲି ଆସିଛନ୍ତି ଆଉ।
ହଁ ହଁ।
ହଁ ଅ ଆଉ ବାକି ମୋର ତ ବହୁତ ଇଛା ଟିଏ ପୁରୀ ଯିବା ପାଇଁ କିନ୍ତୁ ଯା
ପୁରୀ ତ ମୋର ମାନେ ଦୁନିଆର ସବୁ ଠୁ ମାନେ ହ୍ୟାପିଏଷ୍ଟ ଜାଗା ଯଦି କହିବି ସେ ହେଲା ପୁରୀ।
ମୋର ବି ତ ସେଇ ଗୋଟେ ଜାଗା କିନ୍ତୁ ମୁଁ ଯାଇପାରୁନି ଗୋଟେ ବାନ୍ତି ପ୍ରୋବ୍ଲେମ ପାଇଁ ମୁଁ ଲାଷ୍ଟ ଯାଇଥିଲି ବହୁତ କଣ୍ଡିସନ ଖରାପ ହେଇଯାଇଥିଲା ଅଧାରୁ ମାନେ ପଳେଇଲା। ଆସିକି ବହୁତ ମାନେ ସାଲିନ୍ ଫାନିଲ ନେଲି ଯାଇକି ଦେହ ଠିକ୍‌ ହେଲା। ତ ସେଥିପାଇଁ ମୁଁ ଟେ ଯାଇପାରୁନି କିନ୍ତୁ ବହୁତ ଇଛି ମୋର।
ଟେନ୍‌ରେ ଗଲେ ବି ବାନ୍ତି ହଉଛି?
ଟ୍ରେନ୍‌ରେ ବାନ୍ତି ନାହିଁ ମୋର। କିନ୍ତୁ ଆମର ଏଠୁ ଟିକେ ଆମର ଟ୍ରେନ୍‌ସୁବିଧା ନାହିଁ ହଁ ଆମର ଏଠୁ ଫୋର ହୁଇଲାର ନହେଲେ ବସ୍। ତ ସେସବୁରେ ତୁମର ବାନ୍ତି ହବ ଆଉ ତୁ ଏଠୁ ଯୋଉ ଯଦି ଯିବୁ ତାହେଲେ ପୁରା ଗୋଟେ ଗାଡି କରି ଯିବୁନି ଆଉ ପୁଣି ଭୁବନେଶ୍ଵରରୁ ଆଉ କାହିଁକି ଏଠୁ ଯିବୁ ଭୁବନେଶ୍ୱର ଯାଏ ପୁଣି ସେଠୁ ପୁଣି ଆଉ ଗୋଟେ ଗାଡି କରିବୁ। ତ ସେମିତି ହୁଏନି ନା ତ ସେଥିପାଇଁ ମୁଁ ଯାଇପାରେନି। ସେମିତି ପୁରୀ ତ ମୁଁ ବହୁତ ଥର ଯାଇଚି ଜଗନ୍ନାଥଙ୍କୁ ଦେଖିକି ଆସି ଚି କିନ୍ତୁ ରଥଯାତ୍ରା ଟାଇମରେ କେବେ ଯାଇନି।
ମୁଁ ବି କେବେ ରଥଯାତ୍ରା
ହୁଁ ମୋର ବହୁତ ଇଚ୍ଛା ଟିକେ ରଥଯାତ୍ରା ଟାଇମ ରେ ଯିବା ପାଇଁ ଠାକୁରଙ୍କୁ ଟିକେ ପୁରା ପା ଖରୁ ଦେଖିବା ପାଇଁ। ଆମେ ଯେତେଥର ଯାଇଚନ୍ତି ଭିତରୁ ମନ୍ଦିର ଭିତରୁ ଯାହା ହେଲେ ବି ଟିକେ ମାନେ କଣ ହେଇ ଦେଖିବେ ଚାଲ ମୁଁ ପୁରା ଫେଲ୍ ପେଲା ଠେଲାରେ ଦେଖିଚନ୍ତି।
ବହୁତ ମାନେ ଏବେ ଯେଉଁ କରୁଚନ୍ତି ସେ ପୁରୀ ମନ୍ଦିରରେ। ହ ପୁରା ଲାଇନ୍ ଦେଇକି ଯୋଉ ଯ-ଯ ବ୍ୟାରିକେଡ ଟା ଠିକ ଅଛି ପୁରା ଗେଟ୍ ପର୍ଯ୍ୟନ୍ତ ଠିକ୍ ଅଛି। ତ ଗେଟ୍ ପରେ ଯୋଉ ବେରିକେଟ୍ ଯୋଉ ହଉଛି ସେଇଟା ଯୋଉଁ ସେଇ ଯୋଉ ମନ୍ଦିର ବେଳକୁ ଦର୍ଶନ ବେଳକୁ ପୁରା ମାନେ ମାନେ ଟିଏ ଏଜେଡ୍ ଯେ ଲୋକ ଛୋଟ ଛୁଆ ମାନେ ଏତେ ହଇରାଣ ହୁଅନ୍ତି ହଁ।
ଯଦି ପକେଇ ଦେବେ ବ୍ୟାରିକେଟ୍ ଦେ ଦି ତିନି ଘଣ୍ଟା ସେଇଠି ପକେଇଦେବେ। ତଥାପି ଏଇଥର ବି ମୁଁ ଦେଖିଥିଲି ନିୟୁଜରେ ହଁ ଶୁଣନ୍ତୁ ଭାଇ ଏବେ ନିୟୁଜରେ ଦେଖିଥିଲି। ମାନେ ବହୁତ ଟାଇମ୍ ଦି ତିନି ଘଣ୍ଟା ତିନ ଚାରି ଘଣ୍ଟ ସକାଳୁ ମାନେ ବହୁତ ବହୁତ ଦୂରରୁ ଲୋକ ଯାଇଥିଲେ ଦେବସ୍ନାନ ପୂର୍ଣ୍ଣିମା ଦିନ। କିନ୍ତୁ ଠାକୁରଙ୍କୁ ଦେଖା ଦେଖି ପାରିଲେ ନାହିଁ ଛାଡିଲେ ନାହିଁ ଭିତକୁ। ହୁଁ ତ ଛାଡିଲେ ନାହିଁ ଭିତରକୁ ତ ବହୁତ ଅସୁବିଧା ଲୋକ ହଉଚନ୍ତି। ଟିକେ
ତା ପରେ ତମେ ବେରିଗେଟରେ ବ ଗୋଟେ ସୁବିଧା କର। ପି ଲୋକ ଯେମିତି ବସିକି ପାରିବେ ରେଷ୍ଟ ନେଇପାରିବେ ନା ସେଇଟା ବି ସୁବିଧା ନୁହେଁ। ଲୋ
ହୁଁ କିଛି ହଁ କିଛି ସୁବିଧା ନାହିଁ। ଆମେ ଏଇ ପା ଗୋଟେ ଥର ଆମେ ପୁରା ତିନି ଚାରି ଘଣ୍ଟା ଵ୍ୟାରିକେଟ୍ ଭିତ ତରେ ରହିଗଲୁ। ବହୁତ ପ୍ରୋବ୍ଲେମ ଭିତରେ ଆମର ଛୋଟ ଛୋଟ ଛୁଆ ବି ଦି ଜଣ ଥିଲେ। ଆମର ମାନେ ବୟସ୍କ ଲୋକ ଯାହାର କି ଯୋଉମାନଙ୍କର ଦେହ ବି ଭଲ ନାହିଁ ସେମାନେ ବି ରହୁ ଚନ୍ତି ଏମିତି ସବୁ ଅସୁବିଧା ହଉଚି ଆଉ।
ହଁ।
ହଉ ଆଜ୍ଞା ମୁଁ ରଖୁଚି?
ହଁ ଆଉ ପରେ କଥା ହବା ଆଉ।
ହଉ।
ହଉ ଶୁଭ ସମ